ହାଲୋ ଜୟ ଜଗନ୍ନାଥ ଆଜ୍ଞା। ଗୁଡ଼ ମୋର୍ନିଙ୍ଗଂ ଜୟ ଜଗନ୍ନାଥ। କେମିତି ଅଛନ୍ତି? ଏଇ ଘରେ ଅଛି ଆଜ୍ଞା।
ଆଜ୍ଞା ଆଉ ଯାଇ ନାହାନ୍ତି ଡ୍ୟୁଟି?
ଆଜ୍ଞା।
ଡ୍ୟୁଟି ଯାଇନାହାନ୍ତି?
ହଁ ଆଜି ସଣ୍ଡେ।
ଆଉ ତାହେଲେ ଛୁଟି ନାହିଁ?
ହୁଁ ଛୁଟି ଅଛି। ଭାବୁଛ କୁଆଡେ ଗୋଟେ ବୁଲିବାକୁ ଯିବା ଯେ ବର୍ଷା ହଉଛି ତ ଯାଇ ହଉନି କୁଆଡେ ବି।
ଆଜ୍ଞା। ହଁ ଭଲ ଅଛି।
କଣ ଖାଇଛନ୍ତି?
ଖାଇବା କିଛି ହେଇନି ବେଲେ
ଟିଫିନ ତ କମ ସେ କମ କରିବା କଥା?
ହଁ ଏ ବର୍ଷା ହଉଛି ନା ଟିକେ ଲେଟ ରେ ଉଠିଲୁ ଶୋଇକିନି ତ କିଛି ଖାଇବା ହେଇନି ହବ ଆଉ। ବର୍ଷା ଦିନ ଟା ତ ରୋକ ହେଇନି।
ଉଁ।
ଖରା ଦିନରେ ଦେହ କଣ ହେଇଯାଇଥାନ୍ତା।
ଆଜ୍ଞା ଆଜ୍ଞା। ଚଳିବ ବର୍ଷା ଦିନ। ଆଜ୍ଞା ମୁଁ ସକାଳୁ କୋଳଥ ଡାଲି, ଭାତ ଆଳୁ, ଭର୍ତ୍ତା
କୋଳଥ ଡାଲି ମାନେ ବଢିଆ।
ଆଉ ପାମ୍ପଡ, କଲରା ଆଳୁ ଚିପ୍ସ, ବଡିଚୁରା
ଆଜ୍ଞା।
ଏତକ ସବୁ ନିଜେ କରିକି ନିଜେ ଖାଇକି ଆସିଚି ଆଉ। ବସିଚି କୁଆଡେ ଯିବ, ଆଜ୍ଞା। ହୁଁ ନିଜେ।
ଆଜ୍ଞା।
ହୁଁ ହୁଁ ମୁଁ ସବୁ ନିଜେ କରେ। ନିଜ କାମ ନିଜେ କରିବା ଟା ସବୁଠୁ ଭଲ।
ଆଆଜ୍ଞା ସେଇଟା ତ ଠିକ୍ କଥା।
ଉଁ।
ଆଉ କଣ ଖବର କଣ? ଆଉ ଦେହ ଭଲ ଅଛି?
ହଁ ପୁରା ଭଲ ଅଛି। ଘରେ ବି ସମସ୍ତେ ଭଲ ଅଛନ୍ତି ସକାଳୁ ଫୋନ କରିଥିଲି। ବର୍ଷା ହଉଚି ବି ଗାଁରେ। କଣ୍ଟିନିଉ ସବୁଆଡେ ରେନଫଲ୍ ଅଛି ଏବେ।
ହଁ ବର୍ଷା ଦିନ ଟା ଆଉ। ଏ ବର୍ଷ ଲଘୁଚାପ ଯେମିତି ହେଇଛି ନା ସେଥିପାଇଁ ହିଁ ବର୍ଷା ଟା ହଉଛି ଆଉ।
ଅଫିସରେ ହଁ।
ଆଜ୍ଞା। ଓ ହଉ ବର୍ଷା ହଉଚି। ଚାଷୀ ଭାଇ ମାନେ ଆମ ପାଇଁ କେତେ ସୁବିଧା ଚାଷ ତ ଦରକାର ନା। ଚାଷୀ ଭାଇ ମାନେ ହଇରାଣ ହେଇଯିବେ ଚାଷ ଯଦି ନ କରିବେ ଆମେ ନ ଖାଇବା କେମିତି ପୁଣି। ସେଇଟା ତ ହବା କଥା ଅବିଓସଲି।
ହୁଁ ହୁଁ। ଆଉ ଆପଣ ଙ୍କର ସବୁ ଭଲ ଘରେ?
ହଁ ଭଲ ଅଛନ୍ତି ଘରେ। ଗାଁରେ ତ ବର୍ଷା ହଉଚି। ହୁଁ।
ଆପଣ ଅଛନ୍ତି କୋଉଠିି କି?
ଗାଁ ରେ ବର୍ଷା ତ ହଉଚି। ଆଜ୍ଞା। ଆମେ ଆଉ କୁଆଡେ ଯିବୁ ଆମେ ତ ଗାଁଉଲି ଲୋକ ଗାଁ କୁ ହିଁ ତ ଯିବା।
ସବୁଠୁ ଭଲ ଜାଗା ଗାଁ।
ଆଜ୍ଞା।
ନିଜ ଗାଁ ରେ ନିଜେ ରହିବ। ନିଜ ପରିବେଶ କେତେ ସୁନ୍ଦର। ସବୁ ସାଙ୍ଗସାଥି ଅନାସତେ ମିଳି ମିଶିକି ରହିବ।
। ଆମ ଘର ଲୋକ ଙ୍କ ସହିତ ରହିବା ପାଇଁ ବହୁତ ଭଲ ଲାଗେ। ଆଉ ଗାଁରେ ଲୋକ ତ ରହିବେ ଯେହେତୁ ଆଜିକାଲି ତ କିନ୍ତୁ ମୋତେ ଘର ଲୋକଙ୍କ ସହିତ ବହୁତ ପସନ୍ଦ। ଆଗେ ମୋ ଘର ଲୋକ ତାପରେ ଯିଏ।
ହୁଁ।
ଆଉ ବୁଲାବୁଲିି କୁଆଡେ ଯିବେ ପ୍ଲାନିଂ ରଖିଛନ୍ତି?
ନାଇଁ ଆଜି କୁଆଡେ ଯିବାର ନାହିଁ ଆଜ୍ଞା। ଭାବୁଚି ଅଫିସ ଯିବି ବୋଲି।
କହୁଛନ୍ତି ଆଜି ଛୁଟି ଅଛି ପା କହୁଛନ୍ତି।
ହଁ ସେମିତି ଯାଇକି ବି ମୁଁ ବି ସ୍କୁଲ ବୁଲିକି ଆସେ।
ଆଜ୍ଞା। ସେଠି ବହୁତ ବଢିଆ ଛୁଆ ମାନେ ସବୁ ଥିବେ। ଆଜ୍ଞା।
। ଆ ବର୍ଷା ଦିନ କୁଆଡେ ଯିବ। ଉଁ। ଆଉ କଣ ସବୁ ଖବର କୁହନ୍ତୁ।
ଆଉ ରୋଷେଇ ହବ ପଖାଳ ଅଛି ଗରମ ଟିକେ ହବା ତ ଆଉ କଣ କହିଲେ
ବର୍ଷା ଦିନରେ ବି ପଖାଳ
ପଖାଳ ଟା ହଁ ଅଛି ଯେହେତୁ ଭାତ ତ ପୋା ପାରିବାନି ନା ତାକୁ ଖାଇଦବା ଆଉ
ଆଜ୍ଞା ଆଜ୍ଞା ଆପଣ ପରିବାରର କେତେ ମେମ୍ବର ଆଜ୍ଞା।
ସବୁ ଜିନିଷ ପୋଡ ଭାତକୁ କେବେ ଫୋଡା ଚେଷ୍ଟା କରିବେନି।
ହଁ ହଁ ହଁ ସେ ତ ଲକ୍ଷ୍ମୀ।
ହଁ ସେଇଟା ମିଳିଲେ ସେତିକି ବି ଯଦତି ମିଳୁଥିବ ସେତିକି ବି ଆ ମିଳିବନି ଆମକୁ
ହୁଁ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ।
ପନିପରିବା କଥା ଛାଡନୁ ବାପ କିଛି କଥା ନାହିଁ କିନ୍ତୁ ଲକ୍ଷ୍ମୀ ବା ଜାଣି ଯଦି ଆପଣ ଯଦି ଫୋପାଡ଼ିଥେ ଆଜି ଭଳିରେ ନିହାତି କହୁ ଦହାନ୍ତି ଆପଣ ଟିକେ ଉପାସ ରହିଯିବେ।
ହଁ ଅବଶ ସେଇଟା ତ ଗୋଟେ ଗୋଟେ ଦାନାରୁ
ମୁଁ ହଁ ଯେତିକି ବି ହଁ ଯେତିକି ବି ମୁଁ ଖାଏ ଯେତିକରେ ବରଂ ପଛରେ ଆଣି ଖାଇବେ ଅଯଥା ନେଇ ଫୋପାଡିବେ ଠିକ ନାହିଁ।
ହୁଁ ହୁଁ ଘରେ ସବୁ କିଏ କିଏ ଅଛନ୍ତି ଆଜ୍ଞା?
ଘରେ ସବୁ ମା ଦାଦା ଖୁଡ଼ି ଭାଇ ଭଉଣୀ ସମସ୍ତେ ଅଛନ୍ତି।
ବାବା।
ନାହାନ୍ତି।
ଓ ହୋ ସରି।
ଓ ହୋ।
ହଁ ଭାଇ ଭଉଣୀ?
ଭାଇ ଭଉଣୀ ଆମେ ଆଠ ଦଶ ଜଣ ଯମେ ଜଏଣ୍ଟ ଫମିଲ ସମସ୍ତେ ମିଶିସି କହୁଛୁ ଆଉ।
ହୁଁ ହୁଁ।
ଆଜ୍ଞା।
ହୁଁ ଯାହା ହଉଛ ହଁ ଆମେ ଚାରି ପାଞ୍ଚ ଆମେ ତିନି ଭାଇ ଦି ଭଉଣୀ ପାଞ୍ଚ ଜଣ।
ଆଜ୍ଞା।
ହୁଁ। ସବୁ ଗାଁରେ ଭଲରେ ଅଛନ୍ତି ଆଉ।
ଆଉ ଆଉ ସଣ୍ଡାଜି ଆଜି କଣ ଆଜି ନନଭେଜ କରିବେନି ଆଜି ଣ୍ଡିଆ ଯଉଛି ନା ଖାଆନ୍ତିନି ଖଣ୍ଡି ଆଜି ନନ ଭଜା କରିବେନି କିଛି
ନାଇଁ ଆଜ୍ଞା ହଁ ସେମଥିରେ ନନଭେଜ ମୁଁ ବି ପସନ୍ଦ କରେନି। ଆଉ ଏମିତିରେ ବି ତ ବର୍ଷା ଦିନ ବହୁତ କମ ଯଦି କୁଆଡେ ଯାଇଛେ ଠିକ ଅଛି। କୋଉଠି ମିଳିମିଶି ଖାଇଦେଲେ ଆଉ ସେମ ଥିରେ ନନଭେଜ କୁ ମୁଁ ଲଗ ଦିସ୍ ନଟ ଲଗ ଦିସ୍
ଆଜ୍ଞା ଭଲ। ସବୁବେଳେ ନାଇଁ ଯେତେବେଳେ ମନେ ହବ ଖାଇବା କଥା ଖାଇବେ କିଛି ନାହିଁ। ଜୀବଜନ୍ତୁ ବି ଟିକେ ସେ ମିଳିବ ତାଙ୍କୁ ବି ଆମେ ହତ୍ୟା କରୁଛେ। ହଁ।
ତାପରେ ବି ଯିବ ମାରଣ ମାଂସ ଖାଇ ସେ ଯିବ ବୈକୁଣ୍ଠ ବାସେଇ
ଆଜ୍ଞା।
ଯୋଉ ଯୀବକୁ ହତ୍ୟା କରୁଛ ତାକୁ ଖାଅ ଭୋଜନ କର
ଆଜ୍ଞା ଯେତିକି ପନିପରିବା କି ସେ ତ ଭଲ ଆମ ଚଟି ମିଳି ଯାଉଛି ନା ସେଇୟା ହେଲା କଥା।
ପାଇଁ ବହୁତ ଭଲ।
ହଁ ସେତିକି ତମ ପାଇଁ ବଡ କଥା ପନିପରିବାାର ତ ଯେତିକି ମିଳୁଛି ବହୁତ। କଣଲ ଆଉ ସେଇଆ ଖାଇକି ଲୁକ ସୁସ୍ଥ ରହିପାରିବେ ଚି ଚିକେନ ମଟନ ଖାଅ କିନ୍ତୁ ରେୟାର ଖାଇବା କଥା ଆଉ।
ହଁ ତାପରେ ବି ଆମର ଶରୀର ପାଇଁ ନିହାତି ଭିଟାମିନ୍ ବି ଦରକାର ନା। କ୍ୟାଲସିୟମ ନହେଲେ କି ଆମେ ପୁଣି ତାକତ ଆସିବ କୋଉଠୁ ଶକ୍ତି ଦର ଦରକାର ପାଇଁ ନିହାତି ଆମେ ଟିକେ ଟିକେ ନନଭେଜେ ବି ଖାଇବା ଦରକାର।
ଆଜ୍ଞା ହଁ ସେଟା ତ ଲୋକ ବି ଟୋଟା୍ଲ ଛାଡ଼ି ଦେଇଛନ୍ତି ଟୋଟାଲ ନିଦ ବିଷ ହେଇଜାଛନ୍ତି ଝେମାନେ। ସବୁ ହଁ ପ୍ରାୟତ ଛାଡ଼ି ଦେଇଚୁ ଛାଡ଼ି ଦେଇଚନ୍ତି।
ହ ହଁ ଫୋନ କରୁଥାନ୍ତେ ହଁ ଆଜ୍ଞା।
ଲୋକ ବି ପ୍ରାୟ ଛାଡି ଦଉଛ ଛନ୍ତି ଖାଉନାହାନ୍ତି ନନ ଭେଜ ବି ଖାଉନାହାନ୍ତି ଛାଡି ଦଉଛନ୍ତି ଆଉ। ଏମିତି ଆଉ।
ହଁ ଅଂ।
ଯାହାର ଜଉଟା ପସନ୍ଦ ଆଉ ସେଇଟା ଚାଲୁଛନ୍ତି ଆଉ।
ହଁ ହଁ ସେଇ ଟାଇପ ର କି କଥା ସମସ୍ତିଙ୍କ
ଆଉ ପୁ ଆଜ୍ଞା ଆଉ ପୁରୀ ଯାଇନାହାଁନ୍ତି ଜିବି ରଥଯାତ୍ରାରେ ପ୍ଲାନିଂ।
ପୁରୀ ଯିବା ରଥଯାତ୍ରାକୁ ଯିବା ନିଶ୍ଚିନ୍ତ ମୁଁ ତ ଅ ଜଗା ଭକ୍ତ।
ଯାହା ହଉ ବଡ ଭଲ ବଡ ବଡ଼ କଥା ଆଉ।
ମୁଁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ। ଆଉ ଯେମିତି ହେଲେ ତ ପ୍ରତ୍ୟେକ ବର୍ଷ ମୁଁ ଯାଏ।
ଆଉ ରଥ ଦୌଡି ମାନେ ବହୁତ ଭିଡ଼ ହେଇଥାନ୍ତି ରଥଯାତ୍ରାରେ।
ଆଜ୍ଞା?
ରଥରେ ତ ବହୁତ ଭିଡ ହେଇଥିବ ରଥଯାତ୍ରାରେ?
ହଁ ଭିଡ ତ ରହିବ ଆଉ ସେ ତ ବାହୁ ମେଲେଇକି ଅଛି ଆସ ମୁଁ ଆଲିଙ୍ଗନ କରିବି। ମୋ ଆଖି ପ ପତା ନାହିଁ ମୁଁ ଆଖି ପ ପ ପତା ପକଉନି ପଲକ ପକଉନି। ସବୁବେଳେ ଅନେଇକି ଅଛି ଵକ୍ତଙ୍କୁ ବୋଲି ସେ?
ହଁ ବର୍ଷେ ତ ଥରେ ବାହାରୁିଛନ୍ତି ବାହାରୁ
ହୁଁ ହୁଁ ଆମେ ତ ଏମିତିରେ ବି ଗଲେ ବି ବହୁତ ଅ ମାନେ ଭିଡ ଭିତରେ କଷ୍ଟରେ ଦର୍ଶନ କରିବାକୁ ମିଳେ। ଏବେ ବଡଦାଣ୍ଡକୁ ଆସିବେ ମାନେ ତାଙ୍କୁ ଦର୍ଶନ କରିବା ଆମର ଭାଗ୍ୟ?
ଉ ହୁଁ?
ଲକ୍ଷ ଲକ୍ଷ ଭକ୍ତ ବାହାରୁ ଆସୁଛନ୍ତି ଆମେ ପାଖରେ ଥାଇ କାହିଁ ନ ଯିବା ଆଜ୍ଞା?
ଆଜ୍ଞା?
ସେତିକି ଭାଗ୍ୟରେ ଥିଲେ ଜଗନ୍ନାଥ ଦର୍ଶନ ମିଳେ ଆଜ୍ଞା।
ହଁ ସେଇଟା ତ ମୁଁ ଆରବର୍ଷ ଆମେ ଯାଇଥିଲୁ ମୁଁ ଦେଖିନି ତ ଭଗବାନଙ୍କୁ ବହୁତ ମାନେ ମୁଁ ଜାଣିନଥିଲି କି ମୁଁ ପୁରୀ ଆସିଛି ବୋଲି ଏତେ ମାନେ ପାଷ୍ଟ ଥର ପାଇଁ ଯାଇଥିଲି ନା।
ତାର ନାଁ ପୁରୀ ପରା ସବୁବେଳେ ପୁରୀ କି ଥାଏ ଥାଆନ୍ତି ଲୋକ।
ଆଜ୍ଞା।
ତାର ତ ସବୁ ବଡ ଆଉ ତାର ରୂପ ବଡ ଆଖି ବଡ ଦାଣ୍ଡ ବଡ। ଏ ତାର ଦେଉଳ ବଡ ସବୁ ବଡ।
ଆଜ୍ଞା।
ତାର ପ୍ରସାଦ ବି ମହାପ୍ରସାଦ।
ଆଜ୍ଞା?
ଆପଣ ଅଳ୍ପ ଟିକେ ଖାଇବେ ବି ପେଟ ପୁରିଯିବ।
ହଁ ସେ ହଁ ସେଟା ବି ଟିକେ ମହାପ୍ରସାଦ ବୋଲି ତାନାଁ ହେଇଛି ଆଉ।
ସବୁଠି ଇ ଭାତରୁ ଚାଉଳ ହୁଏ କିନ୍ତୁ ଏ ଚାଉଳ ରୁ ଭା ତ ହୁଏ ତାଠେ କିନ୍ତୁ ଚାଉଳରୁ ଭାତରୁ ଚାଉଳ ହୁଏ।
ହଁ ହଁ ଯୋଉଟା କି ଆମର ନିର୍ମାଲେ କହୁଛନ୍ତି କି?
ହୁଁ ଆଜ୍ଞା ଆଜ୍ଞା। ଜାଣିଛନ୍ତି ସବୁ ବର୍ଷ ତାର ଦି କୋଟି ଟଙ୍କା ଖର୍ଚ୍ଚ ହୁଏ ତାର ଗାଡି ତିଆରି କରିବା ପାଇଁ। କରିକି ପୁଣି ଭାଙ୍ଗି ଦେଇକି ପୁଣି ଆର ବର୍ଷ ନୂଆ ତିଆରି। ସେଇଭଳିଆ ଠାକୁର ଭାଗ୍ୟରେ ଥିଲେ ତ ମିଳିବେ ନା ସେ ଆଖି ପବିତ୍ର ହେଇଯିବ ମନ ପବିତ୍ର ପବିତ୍ର ହେଇଯିବ ଶରୀର ଯେତେ ପାପ କରିଥାଉ ଜଗନ୍ନାଥଙ୍କୁ ଥରେ ଦର୍ଶନ କରିଦେଲେ ସବୁ ପବିତ୍ର।
ହଁ ଜୋଉରା କହୁଛନ୍ତି ରଥ ତ ଗାଡି ଯୋଟା କହୁଛନ୍ତି?
ଆଜ୍ଞା ହଁ ହଁ ସେଇ କଥା କହୁଛି ଡେରିରେ ବୁଝିଲେ କି?
ନା ନା ମୁଁ ସେବେଠାରୁ କହୁଛି ଆପଣଙ୍କ ସାଥିରେ କଥାହଉ ଥିଲେନା।
ଆଜ୍ଞା ଆଜ୍ଞା।
କହିଲେ ଗାଡି ତିଆରି ହଉଛି ମୁ ସେବେଠାରୁ କହୁଛି ରଥ ରଥ କହୁଛି।
ହ ହଁ ହଁ।
ଆଜ୍ଞା।
ଦେଖନ୍ତୁ କୌଣସି ଗୋଟେ ମାଲିକ ବି ହଉ ସେ ଗୋଟେ ଗୋଟେ ଗାଡି କରିବ ମାନେ ବର୍ଷ ବର୍ଷ ଧରି ଚେଇବ କିନ୍ତୁ ତାର ପ୍ରତ୍ୟେକ ବର୍ଷ ଗୋଟେ ନୂଆ ତିଆରି ହବ।
ଆଜ୍ଞା ବର୍ଷୁ ସେ ମା ଠାକୁର ତ ଥରେ ଆସୁଛି ମଣିଷ ସବୁଦିନ ଚଲାଉଛନ୍ତି ନା।
ଆଜ୍ଞା ଆଜ୍ଞା ଯା ହଉ ଭଲ ଲାଗିଲା ଆପଣଙ୍କ ସାଥିରେ କଥା ହେଇକି। ବହୁତ ଖୁସି ଲାଗିଲା ଏମିତି ସବୁବେଳେ ଭଗବାନ ଜଗନ୍ନାଥ ଆପଣଙ୍କ ଘଟ ଘଣ୍ଟ ଗୋଡେଇ ରଖିଥାନ୍ତୁ ସବୁବେଳେ ଆପଣଙ୍କ ଚଲା ପଥରେ ପୁଷ୍ପବୃଷ୍ଟି ହଉ ଖୁସିରେ ରୁହନ୍ତୁ। ବର୍ଷାକୁ ବାହାରନ୍ତୁନି ଦେହ ପାକୁ ଜଗିକି ଚଳନ୍ତୁ? ଆଜ୍ଞା ରଖୁଛି ଆଜ୍ଞା।
ଆଜ୍ଞା।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।